ହଁ ମ୍ୟାଡ଼ାମ୍ ଶୁଭୁଚି।
ହଁ ହଁ ଶୁବୁଚି। ମୋ କଥା ଶୁବୁଚି? ହଁ ଶୁଭ ସନ୍ଧ୍ୟା।
ହଁ ସେମ୍ ଟୁ ୟୁ।
ଆଉ ଭଲ ଅଛନ୍ତି।
ହଁ ଭଲ ଅଛି କଣ ଆଜି ଯଦି ଖରା ପୁରା ଏଇଭଳିଆ ଆଜି ନଥିଲା ପାଗ ଭଲ ଥିଲା। ପୁଣି ଖରାକୁ ଟିକେ ବ୍ୟସ୍ତ ଲାଗୁଚି ଆଉ ଗରମକୁ ଆଉ।
ପରା ନଥିଲା ବୋଲି ତ ଏବେ ସେଇ ପିଲାଙ୍କର ସକାଳ ସ୍କୁଲ ହେଉଥିଲା ଏବେ ସେଇ ଯୁଗୁ ତ ଦଶଟା ଅଳିଆ କରିଦେଲେ କିନ୍ତୁ ଦେଖିଲା ବେଳକୁ ଆଜି ହିଁ ପୁଣି ଖରା ହେଇଗ
ହଁ।
ହୁଁ ଆ ଆପଣଙ୍କ ଘରଟା କୋଉଠି କହିଲେ?
ଆମେ ରହୁଚି ନୟାପଲ୍ଲୀ, ସିଏ ନୟାପଲ୍ଲୀ ଭୁବନେଶ୍ୱର ନୟାପଲ୍ଲୀ। ନୟାପଲ୍ଲୀ ରହୁଛି ହଁ- ହଁ।
ଓ ହୋ। ହଁ- ହଁ ତାହେଲେ ପାଖ ଲୋକ ଆମେ ବି ତ ସେଇ, ଚଟଣୀ ଭୁବନେଶ୍ଵର ପାଖପୁରା ଆଉ କଣ।
ଓ ହୋ।
ହ ଆଉ ଏଇନେ ସନ୍ଧ୍ୟାବେଳେ କଣ ସବୁ ହୁଏ, ପୂଜା ସରିଲାଣି?
ହଁ ସନ୍ଧ୍ୟା ଦବା ସରିଲାଣି।
ହ
ସନ୍ଧ୍ୟା ଦବା ସାରିଲାଣି, ଏବେ ଟିକେ ବିସ୍କୁଟ୍ ଟିକେ ଖାଲି ଖାଇଥିଲି। ଆଉ ରାତି ପାଇଁ କଣ ଟିକେ ରୋଷେଇ ହବ ଆଉ।
ଆଉ ସନ୍ଧ୍ୟା ବେଳେ କିଛି ଆଉ ଟିଫିିନ କରନ୍ତିନି?
ନାଇଁ କାଇଁ ନା ରାତିରେ ଟିକେ ମୁଁ ଜଲ୍ଦି ଖାଇଦିଏ ତ।
ଓ ହୋ।
ସେଥିପାଇଁ ଟିଫିନ୍ ଏବେ କରିନି ଆଉ, କାଇଁ ନା ମୁଁ ଏଇ ସାଢ଼େ ସାତଟା ଆଠଟା ଭିତରେ ଖାଇଦେବି।
ଓ ହୋ ଭଲ ଏବେ ଆଗରୁ ଯେମତି ପୁରୁଣା ଯୁଗରେ ଗାଁରେ ସବୁ ଖାଉଥିଲେ, ଏବେ ଲୋକ ସେଇ ପ୍ରଥା ହେଇଗଲାଣି। ସବୁଆଡେ, ସେ ଶୀଘ୍ର ଖା ହଁ ଦେହ ପାଇଁ ଭଲ କହୁଛୁ ହୁଁ। କହୁଛନ୍ତି ବାର ତେର ଘଣ୍ଟା ଖାଇବାର ରହିଆ କଥା ନା ଭିତରେ, ମାନେ ଦୂରତାଟା ବାର ତେର ଘଣ୍ଟା ରହିଆ କଥା। ହୁଁ ଆମର ତ ଜଏଣ୍ଟ ମାନେ ଘରେ ମିଶି ମାସି ସମସ୍ତେ ରହୁଛୁ ନା ବଡ ପରିବାର ଗୋଟେ ଆମର। ଦିଟା ଯାଆ ରହନ୍ତି ତିନି ଆମର ମୋ ପିଲାପିଲି ଚାରି ଜଣ, ଆମର ମୋର ଯୋଡିଏ ଝିଅ ତାଙ୍କର ଯୋଡିଏ ପିଲା। ସବୁ ମିଶି ମାସି କେତେବେଳେ ସମୟ ପଳଉଛି ବି ଜଣା ପଡୁନି, କାରଣ ସକାଳୁ ରାତି ପର୍ଯ୍ୟନ୍ତ ଲାଗୁଛି ଆମ ଘରେ ସବୁବେଳେ କାମ। ସକାଳେ ଉଠିଲେ ଠୁ ରା ତି ପର୍ଯ୍ୟନ୍ତ ଖାଲି ରୋଷେଇ କିଏ ସ୍କୁଲ ଯିବ, କିଏ
ଆଉ ଛୁଆ ଥିଲେ ତ, ମାନେ ସେମାନଙ୍କ ତାଙ୍କ ଲାଗି ତ ଆମକୁ କରିବାକୁ ପଡ଼ିବ ଆଉ।
ହଁ ବା।
ତାଙ୍କ ଅନୁସାରେ ଆମକୁ ବି ନିଜକୁ ସେଟ୍ କରିବାକୁ ପଡ଼ିବ ନା, ତାଙ୍କ ସ୍କୁଲ୍ ଟାଇମ୍ ହେଲା, ଟିଉସନ୍ ଟାଇମ୍ ହେଲା, କଣ ଖାଇବେ, କଣ ନେବେ?
ହଁ।
ସେଇ ତ ଆମର ଆମ କର୍ତ୍ତବ୍ୟ ଆଉ କଣ କରାଯିବ।
ହଁ। ତାପରେ କଣ କି ଶାଶୁ ଶାଶୁ ବି ଆମର ଭାରି ଟିକେ ବହୁତ ମାନେ ସିଏ କହିବେ ଯେ, ପିଲାମାନଙ୍କୁ ବାହାର ଖାଦ୍ୟ ତମେ କିଛି ଦବନି। ସବୁ ଘରେ ରୋଷେଇ କରିକି ଦବ, ତ ପିଲାମାନେ ବି ସେମିତି ଯଦି ମୁଁ ବାହାରେ ବି କହିବି ଝିଅକୁ ସେ ସ୍କୁଲ କ୍ୟାଣ୍ଟିନରୁ ଟିକେ ଖାଇଦେ ବୋଲି, ସେମାନେ ବି କେହି ମାନେ ଶୁଣିବେନି, ଆ ଯଦି ଶାଶୁଙ୍କ ଆଗରେ ପଡିି ବି ଯିବ ସେ ଦେଖିଲେ ଏମିତି ଚିଡିବେ ଯେ ଆମେ ମାନେ କରିକି ହିଁ ଦବୁ। ଆମ ଦେହ
ହଁ ସେଇଟା ଭଲ ବେଷ୍ଟ ଯେ ସବୁବେଳେ ଗୋଟେ କରିବା ଗୋଟେ ପସିବଲ୍ ହେଇପାରୁନି ଆଉ।
ହଁ ଏ ମିଶିକି ରହୁଚ୍ ଚୁ ନା ମାନେ କାହାର କଣ ଦିଅ କହ ସେ ହଁ ଯାଆ ମାନେ ମିଶି ମାସି କରିଦିଅନ୍ତି ଆଉ। ଆଉ କିଏ ଯଦି ଗୋଟେ ବାହାରକୁ ଗଲା ମୁଁ ବି ତାଙ୍କ ପିଲା ରଖିଦିଏ ଏମିତି ଆଉ।
ନାଇଁ ଆକ୍ଚଆଲି କିନ୍ତୁ ଜଏଣ୍ଟ ଫାମିଲ ଗୁଡ଼ାକ ଆମେ ସିନା ଆଜିକାଲି ବହୁ ପିଲା ପ୍ରେଫର୍ କରୁନାହାନ୍ତି। ଫିଲ୍ ହୁଏ ଯେମିତି ଜଏଣ୍ଟ ଫ୍ୟାମିଲି ଟା ହଉଚି ଭଲ। ମାନେ ବହୁତ ଭଲ କହିଆକୁ ଗଲେ, କାହିଁକିନା? ହଁ ପ୍ରକୃତରେ ଭଲ ଆ-ମାନେ ଆଗ ଟାଇମରେ ବି କଣ ମାନେ ଏଇନେ ମୁଁ ଅଛି ସିଙ୍ଗଲ୍ ମୁଁ ଯାହା କହିଲେ ମାନେ ମୁଁ ଗଲେ ବି ଶଶୁରଙ୍କୁ ଛାଡ଼ି ଯାଇପାରୁନି ମାନେ ଛାଡ଼ି ଯାଇପାରିବିନି କି ପୁଅକୁ କାପା ଛାଡି ଯାଇ ପାରିବିନି ମାନେ ଗୋଟେ ବଡନ ନେଇ ରହୁଚି କିନ୍ତୁ ଯାଆ ହେରିକା ଥିଲେ ଜଣେ ହଉ ଦୁଇ ଜଣ ହେଉ ତିନି ଜଣ ହଉ ଯାହାବି ଥିଲେ ବି ଆପଣ ଆପଣଙ୍କ ଆବସେନ୍ସରେ ସିଏ କରଦେଲା ତା ଇଏରେ ଆପଣ କରିଦେଲେ ମାନେ ସେଇଟା ହେଲେ ଗୋଟେ ବଡ଼ ସପୋର୍ଟ।
ହଁ ସେଇଟା ବଢିଆ ବା ଲାଗେ ତାପରେ ଯେକୌଣସି ପର୍ବପର୍ବାଣୀ ବି ଆମକୁ ଲାଗେ ଗୋଟେ ଆମେ ପାଳନ କରୁଚୁ।
ପାଳନ କରୁଚୁ ହଁ କାହିଁକିନା ମିସିିନା ଗୋଟେ ହସମଜାରେ ଗୋଟେ ଗେଟ୍ ଟୁଗେଦର ହବ ଗୋଟେ ଭଲ ଲାଗିବ। ଆଉ ଏବେ ଯୋଉ ଆଜିକାଲି ସିଙ୍ଗଲଡା ସିନା ଆମେ କହୁଚେ କିନ୍ତୁ ସିଙ୍ଗିଲ ଫ୍ୟାମିଲିଟା ମୁଁ ଭାବେନି କି ଭଲ ବୋଲି।
ନା ଭଲନୁହୁଁ ମାନେ ତ କାହାର ଗୋଟେ ଦେହ ଖରାପ ହେଇଗଲା ବି ତାର ଚିନ୍ତା ନାହିଁ ଯେ ଅନେକ କିଏ ଅଛି କରିଦବ ଟିକେ, ଏମିତି ଆଉ।
ତାପରେ ଜଏଣ୍ଟ ଥିଲେ କଣ କେତେବେଳେ ଦେହମୁଣ୍ଡ ଖରାପ ହେଲେ ତମର ଗୋଟେ ସାହସ ହବ ଯେ ନା ମୋ ପାଖେ ମୋର ପୂରା ପରିବାରଟା ଅଛି।
ଏଇଥେରେ ହେଲେ ଆପଣ ଏକୁଟିଆ। ମାନେ ଗୋଟେ ଲାଗିବ ମୋ ପାଖରେ କେହି ନାହାନ୍ତି, ମାନେ ଆଜିକା ଇଏରେ ରେ ଲୋ-ଲୋକମାନେ ବି ଏଇଟା ବୁଝିବା ଦରକାର ଯେ ଜଏଣ୍ଟ ଫ୍ୟାମିଲିଟା ରହିବାଟା ନିହାତି ଦରକାର।
ହଁ ଆମର ବି ଗୋଟେ ଭଲ ଲାଗେ କଣ ଆମର ବର୍ଷୁକୁ ଥରେ ଆମର ସେ ଦିଅର ଜଣେ ବାହାରେ ଚାକିରୀ କରନ୍ତି ନା? ହଁ ତ ସିଏ ଆସିନ୍ତି ଯେତେବେଳେ ଏଇ ୟଙ୍ଗ ସିଏ ଯେତେବେଳେ ଆସିବେ ଆମେ ମିଶିମାସିକି ଯୋଉଠି ହଉ ଗୋଟେ ଭଲ ଭଲ ଜାଗାରେ ମାନେ ରୋଷେଇ କରୁ। ଖାଇ ପିଇକି ଆସୁ ସେଇଟା ଭଲ ଲାଗେ ଫିଷ୍ଟ ଭଳିଆ କରୁ ଆଉ। ଆପଣଙ୍କର ପିଲାପିଲି କେତେଟି? ହାଲୋ ହେଲେ ଆପଣ ପିଲାପିଲି କେତୋଟି? ହାଲୋ। ହଁ ମୁଁ କହିଲି ପିଲାପିଲି କେତେଟି ପିଲାପିଲି କେତେ? ଅଁ ଗୋଟିଏ ପୁଅ କଣ ବଡ ନା ଛୋଟ?
ହୁଁ କ୍ଲାସ୍ ଫାଇଭରେ ପଢୁଚି ଆଉ ଦଶ ବର୍ଷ।
ଓହୋ ହଉ। ତାହେଲେ ପୁଅ ଯେ ପାଖପାଖ ସ୍କୁଲ ନା କଣ ଦୂର ବାଟ ଯାଆନ୍ତି?
ଉଁ ପାଖ ମାନେ ଏଇ ଭେଙ୍କଟେଶ୍ୱରି ଇଂଲିଶ ମି ଇଂଲିଶ ମିଡ଼ିୟମ୍ ସ୍କୁଲ। ସ୍କୁଲରେ ପଢୁଚି ଏଇଠୁ ମାନେ ଏମିତି ସ୍କୁଲ ଗାଡ଼ି ଫାଡି ନ ମୁଁ ତ ଗାଡ଼ି ନିଏ ଛାଡିବା ପାଇଁ ଦଶ ପନ୍ଦର ମିନଟ ଲାଗେ ଆଉ ପାଖରେ। ହଁ ହଁ ହଁ ହୁଁ।
ତାହେଲେ ଘର ବାହାର ସବ
ଯାହା ହଉ ଭଲ ଲାଗିଲା ଆପଣ ଜଏଣ୍ଟରେବି ଥାଇକି ବି ମାନେ ଲୋକମାନେ ଆଜିକାଲି ପ୍ରିଫର୍ କରୁନାହାନ୍ତି ସେଗୁଡ଼ା ଆପଣ ଜଏଣ୍ଟ ଖାଇକି ମାନ ମ୍ୟାନେଜ କରି ମାନେ ସେଟାକୁ ରଖ ଦେଖିଛନ୍ତି ସେଇଟା ବହୁତ୍ ଭଲ ଜିନିଷଟେ ସେଟା ଭଲ ଲାଗିଲାବି ମାନେ
ଯାହା ଭିତରେ ସବୁ ଭଲ ତାପ ମୁଁ ଘରେ ବଡ଼।
ହଁ ସେଇଟାତ କହୁଚି ଯାହା ହଉ ଭଲସେ ଜିନିଷଟା।
ହଁ ମୁଁତ କା ତାଙ୍କୁ କିଛି କୁହେନି‌। ମାନେ ଭୁଲ ଥିଲେବି ମା ସବୁ ଜିନିଷରେ ତାଙ୍କୁ ଇଏ କରିଦିଏ ଚଳେଇ ଦିଏ ତସେମାନେ ତ ସେଇଭଳି
ହଁ ସେଇଟା ମାନେ ସେଇଟା ଥିଲେ ପରସ୍ ପରସ୍ପରଙ୍କ ଭିତରେ ରହିବା ଦରକାର୍ ସେଇଟା ହେଲେ ଫ୍ୟାମିଲିଟା ଠିକ୍ ଠାକ୍ ଚାଲିବ ମାନେ ଇଭେନ୍ ଆଣଙ୍କ ପିଲ ଛୁଆମାନେବି ସେମାନେବି ସେଇ ଜିନଷଟା ଶିଖିବେ
ହଁ।
ସେମାନେବି ଆଗକୁ ସେଇ ଜିନିଷଟାହିଁ କରିବେ ତସେଇଟାବି ରହିବା ନିହାତି ଦରକାର୍ ଆପଣ ତାଙ୍କୁ କଥା ଧରିବେ ସେ ଆପଣଙ୍କ କଥା ଧରିବେ
ହୁଁ ଆଉ ତାପରେ ମୋ ବଡ଼ ଝିଅବି ସେମିତି ମାନେ ତାକୁ ସେମିତି କରାହେଇଚି ବୋଲି ଯିଏ କିଏ ଗୋଟେ ବଡ଼ କିଏ କହିଦେଲା ତୁକିଛି ଜବାବ ଦବୁନୁ ତ ତୁଟିକେ ଚୁପ୍ ରହିଯିବୁ। ସେ ସେଇଭଳିଆ ହେଇଗଲାଣି। ସେ ଅଭ୍ୟାସ ଆଜିକାଲି ଦେଖୁନାହାନ୍ତିବି ଯୋଉ ମାନେ ଗୋଟେ ବାହାଘର କଲାବେଳେ ଗୋଟେ ନିଜ ଭିତରେ ଭୟ ଲାଗୁଚି ମାନେ ଝିଅ ମାନେ ଖରାପ୍ ନୁହଁ ମୁଁବି ଝିଅ ଇଏ କରିଚି ମାନେ ପିଲାମାନେ କଣକି ପରିବେଶରୁ ସବୁ ଶିଖନ୍ତି କେମିତି ଜିନିଷଟା ହଁ ଆଜି ନହେଲେ କାଲି ଆମେ ପୁଣି ମିଶିଯିବା କିନ୍ତୁ କଥାଟାକୁ ଧରିକି ବଡ଼ କଲେ ବଡ଼ ହେଇଯାଏ ଏଇଭଳିଆନା ନାଇଁ। ଛୋଟ ପିଲାବେଳୁ
ନାଇଁ ଆଗ ଟାଇମରେବି ସେଇ ଜଏଣ୍ଟ ଫ୍ୟାମିଲି ମାନେ ଲୋକମାନେ ବହୁତ୍ ଭଲରେ ଥିଲେ ଆମେ ଆକ୍ଚୁଲି କହୁଚେ ସିନା ଛୁ ଛୋଟ ଫ୍ୟାମିଲି ଛୋଟ ଫ୍ୟାମିଲି ଥାଇକ କିଛି ଲାଭ ନାହିଁ ମୁଁ ଯାହା ଦେଖଥିଲି ମାନେ ବେଶୀ ପ୍ରୋବ୍ଲେମ୍ ବେଶୀ ଟେନସନ୍ ବେଶୀ ମାନେ ଖରାପ୍ ଚିନ୍ତା କରିବା ଏଇଗୁଡ଼ା ଲୋକ ମାନେ ଲୋକଙ୍କର ଚାଲିଚି। ସେଇ ଅରା କଣ କରାଯିବ ଆଉ ଆଜି ରାତିରେ ଏବେ ରୁଟି ରୁଟି ମାନେ ଚକଡ଼ିଚନ୍ତିନା? ଡାଲ୍ ଫ୍ରାଏଟା ଖାଲି କରିବି ଆଉ ମାନେ ଡାଲି ସିଝେଇ ସାରିଲିନି ଡାଲ୍ ଫ୍ରାଏଟା କରିମି।
କେମିତି କଣ କରନ୍ତି ଆପଣ ମାନେ ଡ଼ାଲମା
ଡାଲ୍ ଫ୍ରାଏଟା ସେଇଥିରେ ନା ମୁଁ ସେଥିରେ ସେଟା ଦିଇ ତିନି ପ୍ରକାର ଡାଲି ମିସେ ଆକ୍ଚୁଲି ମାନେ ଟିକିଏ ଆପଣ ଯେଉଁ ହରଡ଼ ଡାଲି ବୁ ବୁଟ ଡାଲି ମିଶେ ମସୁର ଡାଲିଟା ଟିକେ ତାର ମେନ୍ ଟିକେ ତାଟେଷ୍ଟଟା ଟିକେ ଅଲଗା ଆସିବ ତାର କଲରଟା ଅଲଗାଆସେ ମୁଗ ଡାଲି ମିଶାଇ କିନ୍ତୁ ମୁଁ ଏତେ ଡାଲି ମୁଁ ମିଶାଇନି। ମୁଁ କେବଳ ମିଶେଇଚି ହରଡ଼ ଡାଲି ଆଉ ମସୁର ଡାଲି ସେଟା ଟିକେ ଭଲକି ଧୋଇଦେଲି ମସୁର ଡାଲିଟା କଣ ଗୋଟେ ସୁିଟିରେ ଶଝିବ କିନ୍ତୁ ହରଡ଼ ଡାଲିଟା ଟିକେ ଦିଟା ଖଣ୍ଡେ ଲାଗିବ ଦୁଇଟାକୁ ଭଲକିି ଚାରି ପାଞ୍ଚ ଥର ଡାଲିଟା ଧୋଇ ଦେଇଚି ଧୋଇଦେଲା ପରେ ସେଇଟାକୁ ମାନେ ଭି ମାନେ ଅଧଘଣ୍ଟେ ଖଣ୍ଟେ ପାଣିରେ ଭିଜେଇବେ ର ତାପରେ ମିଡ଼ିୟ ପ୍ରେସର କୁକରରେ ମୁଗ ଡାଲି ଯୋଉ ଡାଲି ଯ ଡାଲି ଦେଲି ତା ଅନୁସାରେ ଟିକେ ପାଣି ଦେଲି ତାପରେ ହଳଦୀ ଗୋଟେ ତେଜପତ୍ର ଟମାଟୋ ଗୋଟେ ଆଉ ଲୁଣ ତାଉପରେ କଣ କଲିନା ହାଲ୍କା ଟା ଟିକେ ସୋରିଷ ତେଲ ହଉ ରିଫାଇନ୍ ତେଲ ଟିକେ ପକେଇଦେବେ ପକାଇଲେ କଣ ହବ ଡାଲିଟା ପ୍ରେସରକୁକରରୁ ହୁଇସିଲ୍ ମାରିଲା ବେଳୁ ବେଳେବେଳେ ଡାଲିଟା ଉତୁରିଯାଏ ପାଣି ଯେଉ ମାନେ ବାହାରି ପଳେଇ ଆସେ ସେଇଟା ହବନି ହଁ ସେଇଟା ଲାଗିବନି ହଁ। ତ ସେଇଟା କରିକି ମିଡିମୟମ୍ ରେ ରଖିକି ଦିଟା ହୁଇସିଲ୍ ମା ଦେଲି ଆଉ ଦିଟା ହୁଇସିଲ୍ ପରେ ସାଙ୍ଗେ ସାଙ୍ଗେ ହଁ ଦିଟା ହୁଇସିଲ୍ ପରେ ସାଙ୍ଗେ ସାଙ୍ଗେ ଖୋଲିନି ସେଟା ଛାଡିଦେଲି ସେମତି ସାଙ୍ଗେ ସାଙ୍ଗେ ହଁ। ଛାଡିଦେଲି ସେମିତି ପନ୍ଦର ମିନିଟ୍ ପନ୍ଦର ମିନିଟ୍ ପରେ। ସେ ପୁରା ବଢିଆ ଭାବେ ପୁରା ପୁରା ବି ମାନେ ପୁରା ମାନେ। ମାନେ ପ୍ଲେନ୍ ହେଇନଥିଲା ସିଏଇ ନଥିଲା କି। ଖଡ ଖଦ ଖଦଡା ବି ଥିଲା ମସୁର ଟା ଟିକେ ହେଇଥିଲା। ତାପରେ ସେଇଟାକୁ ମେନ୍ ଛୁଙ୍କ ହେଲା ତାର ହେଲା ରସୁଣ ପୁରା ଚୁନ ଚୁନିକି କାଟିଲି। ଛୋଟ ଛୋଟ ଆଉ ଟିକିଏ ପିଆଜ ଚୁନ ଚୁନ କରି ଟମାଟୋ ଗୋଟେ ପକେଇଥିଲି। ଆଉ ଗୋଟେ ଟମାଟୋ ପକେଇବି ଆଉ ସୋରିଷ ତେଲ ଟିକେ ଆଗ ପକେଇଲି ସୋରିଷ ତେଲ କଡେଇ ତାତିଲା ପରେ ସୋରିଷ ତେଲ ଆ ଟିକେ ସୋରିଷ ଆଉ ଜିରା। ଶୁଖିଲ ଲଙ୍କା ଦିଟା ଟିକେ ତାତି ଆସି
ଆଉ ପଞ୍ଚ ଫୁଟଣ ପକାନ୍ତିନି ବୋଧେ ଖାଲି ସରିଷଜିରାରେ କରନ୍ତି।
ନାଇଁ ଡାଲି ଡାଲି ଗଲେ ଗଲି ଡାଲ ଫ୍ରାଏ ଖ ତାର ପଞ୍ଚ ଟାଣ ପୁଅ ଟିକେ ଭଲପଏନି ସେଠି ଯେଉଁ ନଥାଏ କି ମେ ଏଠି ଜିନିଷଟା ସେ ଯେ ପାଟିକି ଲାଗିଲା ବେଳ ପୁଅ ଖାଲିକୁ ଗୋଟେ ପିତା ଲାଗୁଛନ୍ତି। ହଁ ପର୍ଯ୍ୟନ୍ତ ପକେଇଲିନି ଡାଲି କଲେ ପକାଯାଉଥିବ ଅଳ୍ପ ମୁଁ ତ ଏମିତି ଫ ଫୁଟଣଁ ରି ଫୁଟଣ ଯେଉଁ ରି ମୁଁ ଫୁଟଣରେ ଆ ଟିକେ ସୋରିଷ ପକା କହିଁକନା ମେଥି ମସା ଯେ ତୁ ଅଧିକା ଥାଏ ମୁଁ ଆଉ ଟିକେ ସୋରିଷ ସେଥିରେ ମିଶାଇ ଦିଏ। ଆଉ ମୁଁ ଏବେ କିନ୍ତୁ ଖାଲି ସୋରିଷ ଜିରା ଦେଇକି ଟିକେ ସେଇଟା ଇଏ ହେଲା ପରେ ଆଗ ପକେଇଲି ରସୁଣ। ରସୁଣ ଟିକେ ରସୁଣ ଟିକେ ଲାଲ ହେଇ ଆସିଲା ଯେତେବେଳେ ପିଆଜ ପକେଇଲି। ପିଜଜି ଟିକେ ଲାଲହେଇସସାରିବା ବେଳେ ଟମାଟୋ। ଟମାଟୋ ଯେତେଳେ ପକେଇଲି ଟିକେନାକୁ ଲୁଣ ପକାଇଦେଲି ଖା ଟିକଏ ସେଇଟା ପା ମିଶିଯିବ। ନପଲେ ଲାଷ୍ଟ ଏଇଠୁ ଡାଲଟା ସେଥିରେ ପକାଇଦେ।
ଆଉ ଖାଇବାକୁ ତାହେଲେ ପୁରା ସ୍ଵାଦ ଲାଗୁଥିବ ଆଉ ନା।
ହଁ ହଁ ହଁ ଆଉ ତାପରେ ଡାଲି ଟିକେ ଫୁଟି ଆସିଲା ବେଳକୁ ସେଇଟା ଲାଷ୍ଟରେ କଣ୍ଡ ପକେଇଲିଲେ କଷ୍ଟ-
ହଁ କସ୍ତୁରମିତି ଟିକେ ପକେଇ ଦିଅନ୍ତି। ତାହେଲେ ସମ ଏଇଟା କାହାର ବେଶୀ ପସନ୍ଦ ଶଶୁରଙ୍କର ନା ଆପଣଙ୍କ ସ୍ଵାମୀଙ୍କର?
ଏଇଟା ଆମ ଘରେ ସମସ୍ତେ ପସିଛନ୍ତି ମାନେ ଇଭେନ୍ ମୋ ପୁଅର ବି ଆଉ ମୋ ହଜବେଣ୍ଡଙ୍କରେ ବିି ମ
ଓହ ତା ସମୟ ତାପରେ ତ ଆପଣ କରୁଛନ୍ତି ଯୋଉଟା ଦେହ ପାଇଁ ବି ଭଲ ନା ସବୁ ପ୍ରକାର
ହଁ ଏଇଟା ରାତି ଡାଲ ଫ୍ରାଇଡେ ବି ରୁଟି ସାଙ୍ଗେ ଖାଇବା ଭଲ। ହଁ ହଁ ନାଇଁ ନାଇଁ ସମ ହେ
ହଁ
ଏ ଯ ହୋଇଚ ଆଉ।
ହଉ ମୁଁ ପଛରେି ଲଗେଇବି ଆପଣଙ୍କ ସାଙ୍ଗେ କଥା ହେବି ମୁଁ ରଖୁଛି ହଁ ଆପଣ କାଟିଦିଅନ୍ତୁ ସେଇପଟୁ। ହଁ
ହଁ।